ହଁ କୁହନ୍ତୁ।
ନମସ୍କାରେ ଆଜ୍ଞା।
ହଁ ନମସ୍କାର। ତମେ କଣ କରୁଛ?
ଆଜ୍ଞା ଆଜ୍ଞା ଜୟ ଶ୍ରୀ ଜଗନ୍ନାଥ।
ହଁ ଜୟ ଜଗନ୍ନାଥ।
ଆଜ୍ଞା ଆଜ୍ଞା ଆଜ୍ଞା ଭଲ ଅଛୁ କ
ଆଜ୍ଞା।
ଆଜ୍ଞା ଆଜ୍ଞା। ଆପଣ କେମିତି ଅଛନ୍ତି।
ହଁ ଆମେ ଭଲ ଭଗବାନ୍ ଦୟାରୁ ଭଲ ବି ଅଛୁ।
ଆଜ୍ଞା ଆଜ୍ଞା ଆଜ୍ଞା ସେଆଡେ ବର୍ଷା ହଉଛି କି।
ବର୍ଷା ତ ଆଜି ଦିନ ମାନ ଲାଗି ରହିଛି।
ଆଜ୍ଞା ଆଜ୍ଞା। ଇୟାଡେ ବି ଜୋର ଲୋରର୍ଷ।
ଦିନ ଲାଗି ରହିଛି ଆଜ୍ଞା। ଆମ ଘରେ କଟକ ସାଇଟ୍। କଟକ କେନ୍ଦ୍ରାପଡା କଟକ କେନ୍ଦ୍ରା ଲାଗିଛି ଆଜ୍ଞା।
ଆଜ୍ଞା ହଁ ହଁ ଆମର ବି ତ ସେଇଆା ଆମର ଏ ଟାଙ୍ଗି ଆଉ କଟକ
ହୁଁ।
କ ଟାଙ୍ଗି ଆଉ।
ହଁ ଆପଣ କଁ କରନ୍ତି ପାଠ ପଢୁଛନ୍ତି ନା ଜବ୍ କରୁଛନ୍ତି।
ହୁଁ ପୂଜାପୁଜିି କରେ।
ହଁ ନନା ଅଛନ୍ତି ନାଇଁ।
ଆଜ୍ଞା ଆଜ୍ଞା।
ନନା କାମ କଲେ ଯୋଉ ସନ୍ମାନ ଆଉ କୋଉଠି ମିଳିବନି ସେ ସନ୍ମା
ହଁ ହଁ ଆମର ସେଇ ନନା ପୂଜାକରନ୍ତି ନଆମେ ନନାଁ ଡାକୁ ହୁଁ।
ଆଜ୍ଞା ଆଜ୍ଞା।
ଆଉ
ଆଉ କଁ କଣବୁ ଏ ଏବେ ରୁଟି ଖାଇଲି ଆଉ ରୁଟି ଆ ରୁଟି ଆଉ ପନିର୍ ତରକାରୀ।
ଓହୋ ଆପଣ ତ ଭଲ ରୋଷେଇ ଜାଣିଥିବେ ଆଉ ନନା ଅଛନ୍ତି ମାନେ ଭଲ ଜାଣିଥିବେ। ମାନେ ଠାକୁରଙ୍କ ପାଖରେ ପୂଜା କରିବା ପାଇଁ।
ହଁ ହଁ ରୋଷେଇ କରିପାରିବେ। ଅନ୍ନ ଡାଲୁମା ଖଟା ଖିର ପନିର ତରକାରି। ଆଉ ହଉଛି ପୋଟଳ ଗୁରୁମା। ବେସର ମହୁର ଖଟା ଏ ସବୁ କିଛି।
ହଁ ଠାକୁର ପାଖରେ ଅଛନ୍ତି ମାନେ ଭଲ ତ ଡାକ ଦେଖୁଥିବେ ଆପଣମାନେ ଭଲ ବି ଠାକୁରଙ୍କର ନୀତି ଯଉ ଭୋଗ କରୁଥିବେ ଭଲ କରିଥିବେ
ଆଜ୍ଞା ଆଜ୍ଞା।
ଆଉ ଘରେ ସମସ୍ତେ ଠିକ୍ ଠାକ୍ ଅଛନ୍ତି।
ଆଜ୍ଞା ଆଜ୍ଞା ହବ ଠିକ୍ ଠାକ୍ ଅଛନ୍ତି।
ଆଜ୍ଞା।
ଆଜ୍ଞା। ଆଉ କଁ କୁହନ୍ତୁ ଖବର ଆପଣଙ୍କ ଘରେ କିଏ ଅଛନ୍ତି କଣ
ଆମ ଘରେ ଅଛନ୍ତି ହଁ ଦେହ ସମସ୍ତଙ୍କ ସେମିତି ଅଛି ଆଉ ଭାତ ଅ ସରି ମା ବାଦା ଖୁଡ଼ି ଭାଇ ଭଉଣୀ ଏମିତି ସମସ୍ତେ ଅଛୁ ଆଉ। ଏକାଠି ସମସ୍ତେ ଅଛୁ ଆଉ ଆଜ୍ଞା।
ହଁ, ହଁ। ମ୍ୟାରେଡ ହେଇଯାଇଛନ୍ତି ନାଁ ହେଇନାହାନ୍ତି?
ନା ମ୍ୟାରେଡ୍ ହେଇନି ହବ ଆଉ।
ଆଜ୍ଞା, ଆଜ୍ଞା।
ଆଜ୍ଞା।
ମୋର ନିହାତି ପଚିଶ ଛବିଶ ହବଣି ନା ବୟସ।
ହଁ ସେଇ ପାଖାପାଖି ଆଉ।
ଆଜ୍ଞା। ଆଉ କଣ କୁହ?
ହଉ ଆପଣ କଣ ଏଇ ପୂଜା ପୂଜି ପାଇଁ ପାଠ ପଢୁଛନ୍ତି ନାଇଁ ଯୋଉ ପୂଜା କରୁଛନ୍ତି ତା ପାଇଁ ପାଠ ପଢି ଆସୁଛନ୍ତି। ଆହା
ପୂଜା ପୂଜି କଣ ପୂଜା ପୂଜି କଣ ଏମିତି ଆଉ ଫସେଇଲି ଛୋଟ ବେଳୁ ବିଦ୍ୟା ଆ ଭିତରେ ଆଉ
ହଁ ଭଲ ଠାକୁର ସେବା କଲେ ଭଲ ଶାନ୍ତି ମିଳେ ମନରେ। ହୁଁ।
ଆ ଆଗକୁ କଣ ହଉଚି ସେବା ତ ଚାଲିଛି ଠାକୁରଙ୍କର। ଆଜ୍ଞା, ଆଜ୍ଞା।
ଆଉ।
ଆଉ କଣ କୁହନ୍ତୁ?
ଆଉ ଆପଣ ସେଠି ବୁଲୁଡେ କୁଆଡେ କୁଆଡେ ଯାଇଛନ୍ତି? ଆପଣ ସେ କଟକ ସାଇଡରେ ବହୁତ ଠାକୁର ଅଛି। ଅଛନ୍ତି। ଆପଣ କୁଆଡେ ଯାଇଛନ୍ତି?
ହଉ, ମୁଁ ଏତେ ବୁଲାବୁଲି କରେନି। କପିଳାସ, ଧବଳେଶ୍ଵର, ଯାଇଛି, କପିଳାସ ଯାଇଛି ଆଉ ସେ ଆମର କଣ ଆମର ଚୈଦାର ବୁଢାଲିଙ୍ଗ ଯାଇଛି। ଯାଇଚି ସବୁଆଡେ ଆଉ ବୁଲାବୁଲି କରିଛି। ବୁଢାଲିିଙ୍ଗ ହେଲା। ଆଉ ଗୋଟେ ହଉଛି ଆମର ବୁଢାଲିିଙ୍ଗ ଅଛନ୍ତି।
ନା ସ୍ଥାପନା ଠାକୁର। ହୁଁ, ହୁଁ
ନା, ନା, ନା ମାଟି ତଳୁ, ସବୁ ଜାକ ପାତାଳି।
ହଁ ଆମର ସେପଟେ ଯୋଉ ମହାଦେବ ମନ୍ଦିର ଅଛନ୍ତି କାମେଶ୍ୱର ସିଏ ବି ସେ ମାଟି ତଳକୁ ବାହାରିଛନ୍ତି।
ଆମର ତାଡେଶ୍ଵର ମହାଦେବ ଏଠି ଅଛନ୍ତି। ସୀତା ତାଙ୍କୁ ପୂଜାକରୁଥିଲେ, ତାଡେଶ୍ଵର ମହାଦେବ। ସୀତା, ସୀତା, ସେୟା କରୁଛନ୍ତି। ଆମର ମାଳିଗାଓ ଅନେକ ପାହାଡ ଏଠି ଅଛି। ସେ ନଳି ଗୁମ୍ଫା ହେଲା। ଆଉ
ହୁଁ ଉଁ
ଆଉ ଶନିଦେବ ଅଛନ୍ତି। ଯାଇଁଲେ, ବୁଝିପାଇଲେ?
ହଁ, ହଁ ଶନି ଠାକୁର ତ? ହଁ, ହଁ, ହଁ।
ଅଛନ୍ତି ଏସବୁ? ଆଜ୍ଞା।
ହଁ ଆପଣ ନନା ପୂଜା କରୁଛନ୍ତି, ସବୁ ତ ଆପଣ ମନ୍ଦିର କଥା ଜଣା ଭଲ ଠାକୁର ପୂଜା କରନ୍ତୁ।
ଆଜ୍ଞା। ଆଉ ଆଉଗୋଟେ ଖାଇସାରିଲଣି ନା ଖାଇନାହାନ୍ତି କଣ?
ହଁ, ହଁ ଖାଇବା ସଇଲାଣି ଆମର ନନା।
ଆଜ୍ଞା।
ଆଜ୍ଞା।
ଆପଣ ଟାଇଟେଲ କଣ?
ଆମର ଟାଇଟେଲ ପ୍ରଧାନ।
ପ୍ରଧାନିଆ ନା।
ଆଜ୍ଞା।
କହିଲେ ପ୍ରଧାନିୟା ଘର ଆଉ
ହଁ ହଁ ଆପଣଙ୍କର କଣ ମିଶ୍ର ନା ପଣ୍ଡା?
ମହାପାତ୍ର, ମହାପାତ୍ର।
ଓ ମହାପାତ୍ର ରୁ ବ୍ରାହ୍ମଣ ଅଛନ୍ତି?
ହୁଁ ମହାପାତ୍ର ବ୍ରାହ୍ମଣ ନାହାନ୍ତି?
ହଁ ହଁ
ମହାପାତ୍ରର ବ୍ରାହ୍ମଣ, ମହାପାତ୍ରର ବ୍ରାହ୍ମଣ ହିଁ ଅଛନ୍ତି। ଖଣ୍ଡାଏତ ନାହାନ୍ତି, ସେ ଖଣ୍ଡାଏତ କରିଛନ୍ତି, କିନ୍ତୁ ମହାପାତ୍ରରେ ବ୍ରାହ୍ମଣ
ହଁ ଆମର ସାଙ୍ଗଟା ଥିଲା, ସିଏ ଲେଖେ ତ ମହାପାତ୍ର ଲେଖେ, ମୁଁ ଭାବେ ସି ଆମ ଖଣ୍ଡାଏତ ବୋଧେ
ଦାସଘର ବି ଅଛନ୍ତି, ବ୍ରାହ୍ମଣ ଖଣ୍ଡାୟତ ଅଛି। ଅ ମାନେ ପାଣ ବି ଅଛନ୍ତି।
ହଁ ମୁଁ ଭାବେ ଦାସ କ ବୋଲି ଇଏ ବୋଲି, ଭାବେ ଏ ଯୋଉ ଆମର
ହୁଁ
ଏଇ ଗୋପାଳ ହରୁ ମୁଁ ଭାବେ।
ଆଜ୍ଞା ଆଜ୍ଞା, ଦାସ ବ୍ରାହ୍ମଣ ବି ଅଛନ୍ତି ଆଉ ଆଉ କଣ? ଆଉ ପାଣି ବି ଅଛନ୍ତି ବ୍ରାହ୍ମଣ ଅଛନ୍ତି।
ଉ ହୁଁ, ମୁଁ ବ୍ରାହ୍ମଣ କହିଲେ ମୁଁ ଜାଣିଛି ମି ଶ୍ର ଜାଣେ, ଆଉ ପଣ୍ଡା ଜାଣେ, ଆଉ ସତ ତ୍ପଥି ଜାଣେ, ଆଉ ପାଣି ଯୋଉ ପାଣି ଗ୍ରାହୀ ପାଣି ଲେଖନ୍ତି, ସେ ସବୁ ମୁ ଭାବେ ବ୍ରାହ୍ମଣ ବୋଲି, ଆଉ ମହାପା
ହୁଁ ଆଚାର୍ଯ୍ୟ ଅଛନ୍ତି, ମହାପାତ ଠର ଅଛନ୍ତି ଦାସ ଅଛନ୍ତି ପଣ୍ଡା ଅଛନ୍ତି କର ଅଛନ୍ତି ଶତପଥୀ ଅଛନ୍ତି ତ୍ରିପାଠୀ ଅଛନ୍ତି ଆଉ ହଉଛି ପାଣିଗ୍ରାହୀ ଅଛନ୍ତି ଆଉ ହଉଛି ନନ୍ଦ ଅଛନ୍ତି ଆଉ ହଉଛନ୍ତି ରଥ ଶର୍ମା ଅଛନ୍ତି
ହଁ ରଥ ରଥ ଅଛନ୍ତି ହଁ
ରଥ ସମୟ ଅଛନ୍ତି ରଥ ଅଛନ୍ତି ଆଉ ଆଉ କଣ ଆଉ କଣ ଆଉ କଣ ଏତିକି ଆଉ ରହିଲେ ଏ ଶାସ୍ତ୍ରୀ ଅଛନ୍ତି
ହଁ ହଁ
ଆଉ ଅଛନ୍ତି ଆଉ ଆଉ ଅଛନ୍ତି ଚକ୍ରବର୍ତ୍ତୀ ଅଛନ୍ତି କେତେ ପ୍ରକାର ଅଛନ୍ତି ଆ ଚକ୍ରବର୍ତ୍ତୀ ଶାସ୍ତ୍ରୀ ଏମାନେ ସବୁ ଏକା ବ୍ରହ୍ମଣ
ହଁ ହଁ
ଆଜ୍ଞା
ଆମର ସିଆଡ଼େ କଣ ନନା ମାନେ ଗଲେ ବହୁତ ସମ୍ମାନ କରାଯାଏ ବହୁତ ନନା ଆସିଲେ ମାନେ ବହୁତ ମାନେ ଚର୍ଚ୍ଚା କରାଯାଏ ସେଠି
ଆଜ୍ଞା ଆଜ୍ଞା
ହଁ ଆଉ ଖାଇବା ସେ ନା ଆଜ୍ଞା
ଆଜ୍ଞା ଆପଣ ଖାଇ ସାଇଲେଣି ନା ଖାଇନାହାନ୍ତି
ହଁ ଆମ ମାନ ଖାଇବା ଶଇଲାଣି ଆମର ଏଇ ପକୁଡି ବରା ହେଇଥିଲା ଆମେ ସେଇଆ ଟିକେ ଖାଇଦେଲୁ
ସରିଲା ଆଉ, ବର୍ଷା ପାଗ ହଉଛି ଆଉ କଣ ଖାଇବା ଆଉ, ସେତିକିଟାହିଁ ବହୁତ କିଛି। ତେଲ ଜିନିଷ ଖାଇଲା ମାନେ ସେତିକି ବୋହୁତ, ଆଜ୍ଞା।
ଆଜ୍ଞା। ହୁଁ ହୁଁ ହୁଁ, ଆଉ କଣ କୁହନ୍ତୁ?
ଦେହ ଫେହ ସବୁ ଭଲ ଅଛି?
ହଁ, ଦେହ ସେମିତି ସବୁ ଭଲ ଅଛି।
ଆଜ୍ଞା।
ହୁଁ।
ଆଉ, କଣ ବର୍ଷା ଏବେ ବି ହଉଛି ନା?
ବର୍ଷା ହଁ, ଏ ବର୍ଷା ବା ଦିନ ମାନ ଲାଗିଛି, ସକାଳୁ ବର୍ଷା ଲାଗିଛି। ବର୍ଷା ର ଆଉ ବନ୍ଦ ଅଛି।
ଆଜ୍ଞା ଆଜ୍ଞା।
କହୁଛନ୍ତି ସାତ ତାରିଖ ଯାଏଁ ବର୍ଷା ଅଛି ବୋଲି, କହୁଛନ୍ତି ଲଘୁଚାପ ହେଇଛି ନା ସାତ ତାରିଖ ଯାଏ
ହଁ, ସିଏ ବୁଡେଇବ ପୁରା ପକେଇକି ଆଉ। ସମଗ୍ର ପୁରା ଟୋଟାଲ ରାଜ୍ୟରେ ହଉଛି, ସବୁ ରାଜ୍ୟରେ ହଉଛି ପୁରା ଭାରତରେ ହଉଥିବ, ଆ ସିଆଡେ ତ ସବୁ ପ୍ରଳୟ କରିସାରିଲାଣି।
ହଁ, ଯୋଉଠେ ବେଶୀ ଖାଲ ଏରିଆ ସିଆଡେ ସବୁ ଅଧିକ ହେଇଯାଉଛି ନା ବର୍ଷା।
ହୁଁ, କଣ କହୁଛନ୍ତି ଯେ, ସମୁଦ୍ର ଭିତରେ ସମୁଦ୍ରଭିତରେ ଭିତରେ କଣ ଗୋଟେ ସୃଷ୍ଟି ହଉଛି, ନା କଣ ଗୋଟେ?
ବଳୟ ସୃଷ୍ଟି ହଉଛି, ଘୂର୍ଣ୍ଣି ବଳୟ, ଘୂର୍ଣ୍ଣିବଳୟ।
ଆା ଆା ସେଥିାଇ
ହଁ, ଲଘୁଚାପଟା କରାହେଇଛି, କରାହେଇଛି ବୋଲି ହଉଛି।
ଆଜ୍ଞା।
ସେଇଟା ଲଘୁଚାପ ସୃଷ୍ଟି କରାହଉଛି, ଛା ନାହିଁ ତାହା କରାଯାାଇଛି ଆଉ।
ହୁଁ ହୁଁ ହୁଁ।
ନହଲେ ଏତେ ଖରାଗଲା, କାହିଁକି ବର୍ଷା ଟିକେ ବି ହେଲାନି। ଗରମ୍ ଦିନେ ଟିକେ ବର୍ଷା ନାହିଁ।
ହଁ ବା ସବୁ ତ କଲେଣି। ଯାଇଁକି ଚାନ୍ଦରେ, ଚାନ୍ଦରେ ଚନ୍ଦ୍ରରେ ଯାଇଁକି ଖେଞ୍ଚା ଖେଞ୍ଚି କଲେଣି ଆଉ କଣ ଅଛି କି ଆଉ
ହି-ହି-ହି-ହି-ହି।
ଚନ୍ଦ୍ରରେ ଯାଇ ଖେଞ୍ଚିବ କାଇଁ, ସୂର୍ଯ୍ୟପାଖକୁ ଯାଉନ ଖେଞ୍ଚିବ।
ହୁଁ-ହୁଁ-ହୁଁ।
ସୂର୍ଯ୍ୟ ଏକାଥରେ ଖାଇଦବ। ଆ ଚାଲିଚି ମୁଁ କହିଲି ସୂର୍ଯ୍ୟଙ୍କ ପାଖରେ ଯାଇ ଖେଞ୍ଚୁ ନାହାନ୍ତି, ସୂର୍ଯ୍ୟ ଖାଇଦବ ଏକାଥରେ।
ହଁ ଆଣିଲି ଆଜି।
ଚନ୍ଦ୍ରରେ ଯାଇ ଖେଞ୍ଚୁ ନହେଲେ ଚନ୍ଦ୍ର ପୃଷ୍ଠକୁ ଯାଇ ଖେଞ୍ଛୁ। ଏମତି ସବୁ କାମ କରୁଚନ୍ତି, ବି କହିଲେ କହିଲା ଭଳିଆ
ନାଁ ସେମାନେ ସେ କଣ ମୂର୍ଖ ସେମାନେ, ସେମାନେ କେତେ-କେତେ ପାଠ ପଢି କେତେ-କେତେ ଇଏ ହେଇକି ତାଙ୍କ ନଲେଜ୍ କେତେ ଆଗେରେ।
ପାଠ ପଢିଛନ୍ତି ଯେ, ସେ କଣ ଠାକୁରଙ୍କ ଠାରୁ ଅଧିକ ପାଠ ପଢିଚନ୍ତି, ଯିଏ କିି ଶିବଙ୍କ ମସ୍ତକରେ ଯୋଉ ଚନ୍ଦ୍ର, ଶିବଙ୍କ ମସ୍ତକରେ ସେ ଚନ୍ଦ୍ର ଶୋଭା ପାଉଚି, ତୁମେ ଚନ୍ଦ୍ର ଉପରେ ଯାଇଁକି ଠିଆ ହବ? ଆଉ କେତେ ବଡ! ପାପ କାମ କରୁଚନ୍ତି। ଆମେ ପାଠ ପଢିଥିଲେ କଣ ହେଲା ମୂର୍ଖ ମୂର୍ଖ।
ଆଜ୍ଞା।
ଆ
ଆଜ୍ଞା ନନା।
ହଉ ହଉ ହଉ ହଉ ଭଉଣୀ ରଖୁଚି ଆଁ?
ଆଜ୍ଞା ନନା ଠିକ୍ କଥା ହେଇକି ଭଲ ଲାଗିଲା ଜୟ ଶ୍ରୀରାମ୍।
ଆଜ୍ଞା।